ହ୍ୟାଲୋ।
ଆଜ୍ଞା।
ହାଲ। ଆଚ୍ଛା ମାନେ ସେପଟେ ଲାଇନ୍ ଅଛି।
ନାଇଁ ନାହିଁ।
ଛୁଆ ପଢ଼ୁଛନ୍ତି କେମିତି।
ଅ ସେଇଟା ଗୋଟେ ରୁମରେ ଲାଇଟ୍ ଅଛି ଯେ। ସେଇ ରୁମ ରେ ସବୁ ଗୁଡା ବସିଛନ୍ତି ପଢୁଛନ୍ତି।
ଆଚ୍ଛା ଆଚ୍ଛା ତମର ଚାର୍ଜ ଅଛି ଫୋନ୍।
ଆଜ୍ଞା ମୋର ଅଛି ଷାଠିଏ ପରସେଣ୍ଟ ଅଛି।
ଆମର ବହି ଯୋଉ ଆସିନି। ମାନେ ସେଗୁଡ଼ା ସବୁ କେମିତି ପାଠ ପଢ଼ା ହଉଚି।
ମୋବାଇଲ ର ଆପ ରୁ ଦେଖିକି ପଢା ହଉଛି।
ପିଲାମାନେ କେମିତି ପଢୁଛନ୍ତି।
ପିଲାମାନାନଙ୍କୁ ସେଗୁଡା ଖାଲି ଯାହା କହିଦିଆ ହଉଛି ଏମିତି କିଛି ମାନଙ୍କର ବହି ଗୁଡା ଏଇ ହିଁ ସେମତି ଖାଲି କରା ହଉଛି।
ପିଲା କେମିତି ପଢ଼ୁଛନ୍ତି।
ପିଲାଙ୍କୁ ଯୋଉ ସ୍କୁଲ ରେ ପଢାହଉଛି ସେ ବହି ଦେିଖିକି ଯାହା ମୋବାଇଲ ରେ ଖାଲି କୁହା ଯାଉଛି ହପୁଆ ମାନେ ଏଯୋଊ ଇଂଲିଶ ଉଡା ଖାଲି ଯାହା କୁହା ହଉଛି ଓଡିଆର ସେ ଭଳିଆ
ନାଇଁ ଗୃହ କାର୍ଯ୍ୟ ସେମାନେ କେମିତି କରୁଛନ୍ତି।
ମୋବାଇଲ ଟା ପା ଦିଆ ହଉଛି ନହେଲେ ବ୍ଳାକ ବୋର୍ଡ ରେ ଲେଖି ଦିଆ ହଉଛି।
ଆଚ୍ଛା ମାନେ ପ୍ରଶ୍ନ ଲେଖି ଦିଆହେଉଛି ପ୍ରଶ୍ନ ଲେଖିକି ସେମାନେ ଉତ୍ତର ଲେଖୁଛନ୍ତି।
ଆଜ୍ଞା।
ନିଜସ୍ୱ ସୁବିଧାରେ ବହି ସଂଗ୍ରହ କରିପାରୁନାହାନ୍ତି।
ମୁଁ କହିଥିଲି ପିଲା ତ ନାହିଁ କହିବି କି ସେଣ
ଅଭିଭାବକମାନଙ୍କୁ ସହିତ ଟିକେ ଯୋଗାଯୋଗ କରାଯାଉ।
ଆଜ୍ଞା।
ଅଭିଭାବକମାନଙ୍କୁ ଟିକଏ ଯୋଗାଯୋଗ କରାଯାଉ।
ତାଙ୍କୁ ମୁଁ ହଁ କହିବି ଦେଖିଆ ଏଥର ଫୋନ୍ କରିବି ସମସ୍ତଙ୍କୁ ଅଭିଭାବକଙ୍କୁ ଜଣାଇବି ନୂଆ ବହି ପାଇଁ।
ହୁଁ ମାନେ ସ୍ଥାନୀୟ ସ୍ତରରେ ସେମାନେ ଚେଷ୍ଟା କରନ୍ତୁ କୋଉଠୁ କେମିତି ଯଦି ମିଳିପାରିବ ସଂଗ୍ରହ କରନ୍ତୁ।
ଆଜ୍ଞା।
ଆଚ୍ଛା ଆଜି ସନ୍ଧ୍ୟାବେଳେ ଆଉ କିଏ ଆସିଥିଲେ କି ଅଭିଭାବକ।
ଆଜ୍ଞା ସାଇର ବାପା ଆସିଥିଲେ ତାକୁ ନେଇକି ଯାଇଛନ୍ତି। କହିଛନ୍ତି ସୋମବାର ଦିନ ଆଣିକି ଛାଡିବ ବୋଲି।
ସାଇ ବୋଲି ଏ ଯୋଉ ହାତୀ ଯୋଉ ଗୋପାଳପୁର।
ଆଜ୍ଞା।
କଣ କଣ ପାଇଁ ଯାଇଛି।
ତା ଭଉଣୀ ଅଛନ୍ତି ତ ସିଏ ଆସଛନ୍ତି ତାଙ୍କ ବାପା କହିଲେ ଯେ ସେ ରହିବେ କହିକି ସେଥିପାଇଁ ତାଙ୍କୁ ନେଇକି ଯାଇଛନ୍ତି।
ଓ ତାଙ୍କ ଗାଁକୁ ନେଇକି ଯାଇଛନ୍ତି।
ଆଜ୍ଞା ତା ଙ୍କ ଗାଁକୁ ନେଇଯାଇଛନ୍ତି।
ଆଚ୍ଛା ଆଚ୍ଛା କାର ରେ ଆସିଥିଲେ ବୋଧେ।
ହଁ କାର୍ ରେ ଆସିଥିଲେ ସେ ପ୍ରାର୍ଥନା ଚାଲିଥିଲା ତ ସେଥିପାଇଁ ସେ କିଛି ସମୟ ଅପେକ୍ଷା କଲେ।
ନିଜେ ତା ବାପା ଆସିଥିଲେ।
ଆଜ୍ଞ ତା ବାପା ଆସିଥିଲେ ତାଙ୍କ ଭଉଣୀ ବି ଆସିଥିଲେ ଆଉ କିଏ କିଏ ଲୋକ ଗୁଡେ ସହିତ ଆସିଥିଲେ।
ହୁଁ ହୁଁ। ଏ ଯୋଉ ଇଆ ର ବିର ର ଯୋଉ ହେଇଚି ସେ ସ୍କ୍ରିନ୍ ଟା ତାକୁ ସକାଳେ ମୁଁ କହିଥିଲି। ଲିମ୍ବ ଗୁଲି ଗୋଟେ ଗୋଟେ ଖାଲି ପେଟରେ ତାକୁ ଖାଉ।
ଆଜ୍ଞା ତାଙ୍କ ବାପା ବି କହୁଥିଲେ ତାଙ୍କୁ କୋଉଠି ଟିକେ ସ୍କିନ୍ ଡକ୍ଟରଙ୍କୁ ଦେଖେଇକି ନେବା ପାଇଁ କହୁଥିଲି।
କି ଡାକ୍ତର ଚର୍ମ ଅତର ଦେଖେଇବା। ଇଂରାଜୀ ଶବ୍ଦ ଏଥିରେ ବ୍ୟବହାର କମ୍ କରିବା। ଦେଖିବା ରାତିରେ ରାତିରେ ମୁଁ କଥା ହେଉଛି ଆଜି ସେ ସୁଭଦ୍ରା ମେଡ଼ିସିନ ମାନେ ଦୋକାନ ଯଉ ଅଛି ରାତିରେ ମୁଁ କଥା ହଉଛି ଯଦି କୋଉ ବାର ଗୋଟେ ଆସୁଛି ବୋଲି ମୁଁ ଜାଣିଛି। ଆଉ ବୁଝିକି ମୁଁ କହିବି ମାନେ ତାର ଗୋଟା ଘିମିର ଆକ୍ଚୁଆଲି ହେଇଛି ଟିକେ ସେମାନେ ଆଗ ପଛ ଭାବିଚିନ୍ତି ହଉଛନ୍ତି ଘିମିର ଏଗୁଡା। ଘିମିରଟା ଗୋଟେ ପ୍ରକାର ତମର ଅ ସଂକ୍ରାମକ ଜିନିଷଟା। ତେଣୁ ହ ଘିମିର କାରଣରୁ ଏଟା ହଉଛି ଦେଖେଇଦବା ଦେଖିବା କାଲି କଥା ହେଇକି କହିବା ଆଉ।
ତା ବାପା ଆସିଥିଲେ ଯେ ସେ ସେଇଟା ଦେଖିକି କହିଥିଲେ।
ଇୟାର କ୍ଲାସ୍ ଗୁଡ଼ା କେମିତି ହେଉଛି। ସନ୍ତୋଷୀର।
ତାଙ୍କର ସୁଲୋଚନା ଗୁରୁମା ଜାଣିଛନ୍ତି ଆମର ତ ସବୁ କ୍ଳାସ ଗୁଡ଼ା ସବୁ ଆମର ପୁରା ପାଞ୍ଚଟି କରୋଟ ଆମର ପୁରା ଫିକ୍ସ ଅଛି।
ନାଇଁ ଆମର ଏଠି ଅ ଯୋଉ ରହୁଛନ୍ତି ପିଲା ସେ ଯୋଉ ଗ୍ରୁପ ଧରୁଥିଲା ଗ୍ରୁପ ଯୋଉ ଧ ତାର ଯୋଉ ଗ୍ରୁପ ଥିଲା ସେଇ ପିଲାମାନଙ୍କର ପାଠ ପଢା କେମିତି ହଉଛି।
ମୁଁ କରୁଛି ସେମାନଙ୍କ ର
ମାନେ ଆମର ଯୋଉ ବାହାର ପିଲା ଆସୁଥିଲେ ଏ ଜିତୁ ଗୌରା ଆଉ ଗୋଟେ କିଏ ଯୋଉ ଚଗୁଲୁ ବଗୁଲୁ ଆଇିଲେଣି ପରା।
ଆଜ୍ଞା। ସେମାନେ ସକାଳ ଖାଲି ସମୟରେ ଆସୁଛନ୍ତି ସକାଳ ସମୟରେ ଆସୁଛନ୍ତି।
ଆଉ ସକାଳ ରାତିରେ ଆସୁନାହାନ୍ତି।
ନାଇଁ।
ସେମାନେ ରାତିରେ ରହୁଛନ୍ତି ନା ପଳଉଛନ୍ତି।
ରାତିରେ ସେମାନେ ସେ ଖରା ଛୁଟି ସମୟରେ ସେ ଯାଉଥିଲେ ହଉ କୋଚିଂ କୁ ଗୋଟେ ଯାଉଥିଲି।
ହୁଁ ହୁଁ।
ମାସ ପୁରୁନି କହିକି ସେମାନେ ସେଠିକି ଯାଉଛନ୍ତି ମାସ ପୁରିଲେ ସେମାନେ ପୁଣି ଏଠିକି ଆସିବେ ଏକ ଅଭିଭାବକ ହୋଇଛନ୍ତି।
ଆଛା। ନାଇଁ ଏବେ ରହୁଛନ୍ତି କୋଉଠି ଏଠି ରହୁଛନ୍ତି ନା ସେଠି ରହୁଛନ୍ତି ଘରେ ରାତିରେ।
ରାତିରେ ଯୋଉ ଏଇଠାରେ ରହୁଛନ୍ତି।
ଏଇଠି ରହୁଛନ୍ତି।
ଆଜ୍ଞା।
ଗଛ ଲଗେଇଥିଲ ତା ପାଣ୍ଡ
ପାଣି ନାହିଁ ଦିଆ ହେଇଯାଉଥିଲା।
ମାନେ ମୋର ସେଇଟା ମନେ ନଥିଲା କାଲି ଆଉ ପଚାରିବା ପାଇଁ। ଆଜି ଅବଶ୍ୟ ବର୍ଷା ହେଇଯାଇଛି ଏଇନା ଦି ଦିନି ନହେଲେ ବି ଚଳିବ ସେ ଗଛ ଦିଟାକୁ ଟିକେ ତାର କେୟାର ଟିକେ ଯତ୍ନ ଟିକେ ନେବା।
ଆଜ୍ଞା।
ବଉଳ ଗଛ ଦିଇଟା ଆଙ୍କ ବଞ୍ଚିଗଲେ ମାନେ ଭଲ ଛାଇଦବ। ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ଏଇ ଯୋଉ ବାଟ ତାରିଣୀ ପୋଖରୀରେ ଭାବୁଛି କାଲି ମୋର ଗୋଟେ ସେ ଅଛି ବୈଠକ ଅଛି ସରିଯାଉ। ବାଟା ତାରଣୀ ଯେଉଁ ପୋଖରୀଟା ନାହିଁ କି।
ଆଜ୍ଞା।
ଆମେ ଉଁ ପୂର୍ଣ୍ଣିମା ଦିନ ଯୋଉ ପରଦିନ ଅଛି ସ୍ନାନ ପୂର୍ଣ୍ଣିମା ଅଛି ଗୋଟେ ଗଛ ବଉଳ ଗଛ ନେଇ ଲଗେଇ ଦେଇଇ ପାରିବା।
ଉଁ।
ନିହାତି ଲଗାଅ ଗଛ ଲଗେଇେବେ ଭଲ କାହିଁ କଣ ପରିବେଶ ଏମିତି ହେଲାଣି। ଗଛର ସଂଖ୍ୟା କମି କମି ଯାଉଛି।
ବର୍ଷା ହେଇଯାଇଛି ଆମେ ତେଣୁ କିଛି ଗଛ ଆମର ଏଠି ବଉଳ ଗଛ ଅଛି ଯୋଉ ବହୁତ ଗଛ ଲିମ୍ବ ଗଛ ଉଠୁଛି। ଗାତ ଦଶ କୋଡ଼ିଏଟା ଖୋଳିକି ଆମେ ସେଠି ଗୋଟେ ପ୍ରୋଗ୍ରାମ କରିବା ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟେ ତହସିଲଦାର କଲେ ବି ଡି ଓ ହଅନ୍ତୁ କି ନହେଲେ ଏମ ଏଲ ଏ ତ ଆସିକି ଲଗେଇଛନ୍ତି। ଆ କାହାକୁ ଗୋଟେ ଡ଼ାକିକି ଆମେ ସେଇଠି ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୋଟେ କରିବା।
ଆଜ୍ଞା।
ମୁଁ କଥା ହଉଛି ଗଛ ଆମେ ଟିକେ ଏଇପଟେ ସାଲୁକୁ କହିଲେ ଏଇ ଯୋଉ ଗଛ କିଛି ଆମ୍ବ ଗଛ ଉଠୁଛି ଭଲ ଆମ୍ବ ଗଛ। ଆଉ ଲିମ୍ବ ଗଛ। ବଉଳ ଗଛ ବି ଅଛି ଆମେ ତାକୁ ତାକୁ ଟିକେ ଯୋଗାଡ଼ କରିକି ମାନେ ସେଠି ଗୋଟେ କରିବା ଗୋଟେ ସାର୍ବଜନୀନ ଜାଗାରେ ଗଛ ଲଗେଇବା ଆଉ। ମାନେ କମ ସେ କମ ଲୋକମାନାନଙ୍କର ଯୋଉଠି ଗହଳି ଜଳି ହୋଉଛି ବରଗଛ ବି ଉଠିଛି। ଆମର ଏପଟେ ବରଗଛ ଉଠିଛି ସେପଟେ ବି ଉଠିଛି।
ଆଜ୍ଞା।
ତେଣୁ ବରଗଛ ବି କିଛି ଲଗେଇ ପାରିବା। ପିଲାମାନେ ଗାତ ଦରକାର ପଡ଼ିଲେ ଗୋଟେ ଲୋକ କରିଦେବା। ସେ ଗୋଟେ ମଜୁରୀ ନେଉ ବରଂ କୋଡ଼ିଏ ଦିନ କୋଡ଼ିଏଟା ତିରିଶଟା ଖଣ୍ଡେ ଗାତ ସେଇଠି ଖୋଳିଦବ ଆମେ ପିଲାଙ୍କୁ ନେଇକି ଆମର ବ୍ୟାନର ରେ ସେଠି ଗୋଟେ କାର୍ଯ୍ୟକ୍ରମ କରିଦବା।
ସବୁ ପିଲା ଅଂଶଗ୍ରହଣ କରିବେ ଆଉ। ସମସ୍ତେ ଗୋଟେ ଗୋଟେ ଗଛ ମଧ୍ୟ ଲଗେଇବେ।
ତାଙ୍କର ଆଶୁତୋଶ ଗୁରୁଙ୍କ ଟିକେ କରିଦିଅ।
ହଁ ମୁଁ ମତେ କାଳିଆ ଭାଇ କହୁଥିଲି କରିଦେବା ପାଇଁ ମୁଁ ଆପଣଙ୍କୁ କଲ କରିବି ଯୋଉ କରି ସେଥିପାଇଁ ମୁଁ କଲିିନି ତାଙ୍କୁ କଥା ହେଇ ସାରିଲା ପରେ ତାଙ୍କର କରିଦେବି।
ହେଇଗଲା ଆଶୁତୋଷ ଗୁରୁଜୀଙ୍କର ଗୋଟେ ହେଇଗଲେ ଚାଟା ହେଇଯିବ। ଆଜି ଗୋଟେ ଦିନର ମାନେ ଟାସ୍କ କମ୍ପ୍ଲିଟ ହେଇଗଲା। ତମର ଏଗୁଡ଼ା ସୋମବାର ଦିନ ସବୁ ସମସ୍ତଙ୍କର ଆକ୍ଟିଭ ହେଇଯିବ। ଆମେ କିଛି ନିଜ ସମ୍ପର୍କିତ ଲୋକମାନଙ୍କୁ ଏଗୁଡ଼ିକ ଦେଇକି ଆମେ ମାନେ କରିପାରିବା, ଏଟା ଗୋଟେ ଭଲ ମାନେ ତେଣୁ ଆମର ପର୍ଯ୍ୟାପ୍ତ ସମୟ ବି ମିଳୁଚି।
ଆଜ୍ଞା।
ବନ୍ଦ୍ କରିବା।
ଆଜ୍ଞା, ବନ୍ଦ୍ କରିବା।